ହଁ ଆମ ହଲୋ ତ ପ୍ରଣମ୍।
ହଁ ନମସ୍କାର।
ଆଜ୍ଞା କୋଉଠୁ କହୁଛନ୍ତି?
ମୁଁ କେଉଁଝରରୁ କହୁଛି।
ଆଛା ଆଉ ଭାତଘାତ ଖାଇଲେ ନା ଏବେ
ହଁ ଏବେ ତ ଖିଆପିଆ ସରିଗଲାଣି
ଆଛା ହଁ କଣ ଖାଇଛନ୍ତି ଆଜି।
ଆଜି ଚିକେନ ହେଇଥିଲା।
ଆଛା ଆଜି ହଁ ରବିବାର ସେଥିପାଇଁ ଚିକେନ ହେଇଛି ଆଉ।
ହଁ ଆଜି ରବିବାର ଅଛି ଛୁଆମାନେ ଖାଇବା ପଣ୍ଡଡି ଚିକନ୍ ଭଲପାନ୍ତି।
ହଁ।
ତାଙ୍କ ପାଇଁ ହେଇଲା ଭଜା ଟିକେ ହେଇଥିଲା। ଆମ୍ବ ଆମ୍ବ ବି ହେଇଥିଲା। ଆଉ ପୋଡାକୁଡି ପୋଡ଼ାପୋଡ଼ି ଟିକେ ଚକଟା ଚକଟି ହେଉଥିଲା ସବୁ ପରିବା ବାଇଗଣ ଟମାଟୋ ପୋଟଳ ଜ ହୁଁ। ସବୁ ଟିକେ ପୋଡାପୋଡି ହେଇଥିଲା ଯେହେତୁ ଆମେ ତିଆ ଆମର ତ ଟିକେ ଚକଟା ଚକଟି ପୋଡାପୋଡ଼ି ହେଲେ ଭଲ ଆମକୁ।
ହଁ।
ଉଁ ଏମିତି ସବୁ ଖାଇବା ହେଇଥିଲା। ହଁ ପରିବାରେ ପୁଅ ଦୁଇ ମୋ ହଜବେଣ୍ଡ୍ ଆଉ ମୁଁ।
ଆଜ୍ଞା।
ଆପଣ କୋଉଠୁ କହୁଛନ୍ତି?
ମୁଁ ମୟୂରଭଞ୍ଜରୁ କହୁଥିଲି।
ମୟୂରଭଞ୍ଜରୁ, କଣ କରୁଚନ୍ତି ଏବେ?
ଏବେ ବସିଚି ଆଉ ତ ବର୍ଷା ପକଉଚିତ ଟିକେ ପାଗ ଅ ଭଲ କରିଚି ଗରମ ଲାଗୁନି ଏତେ ଠିକ୍ କରିଚି।
ଆଜି ତ ଦିନବେଳେ ବହୁତ ଗରମ୍। ବହୁତ୍ ଖରା ବହୁତ୍ ଗରମ ହଁ ଏବେ ବର୍ଷ ଚାରି ଆଡେ ଟିକେ ହଉଚି।
ଅଁ ଆମ ଏପଟେ ଦଉଚି ତ ମୁଁ ତ ରୁମ୍ ରେ ଅଛି ଆଉ।
ଯାହା ହଉ ବର୍ଷା ଟିକେ ହେଲା ବୋଲିକି ଯୋଉ ତଳି ସବୁ ଲୋକ ପକେଇଥିଲେ ଆମେ ସବୁ ଚା ଚାଷ କରୁଥିଲେ। ପନିପରିବା ଯାହା ଗଛ ସବୁ ଲଗେଇଥିଲେ ଟିକେ ବଞ୍ଚିଯିବ ହେଲେ।
ହଁ।
ଯେତେ ଟେକା ପାଣି ଦେଲେ କଣ ହବ ବର୍ଷା ପାଣି ନ ପଡ଼ିଲେ ସେ ହବନି ଜମା ଉଧେଇବନି।
ହଁ।
ସେଇଥିପାଇଁ ଟିକେ ବର୍ଷା ହେଲା ଯାହା ହଉ ଠାକୁରଙ୍କ ଦୟାରୁ ଟିକେ ବର୍ଷା ହେଲା। ଭଲ ହେଲା। ଆପଣ କଣ ଏବେ ପଢ଼ାପଢ଼ି କରୁଚନ୍ତି?
ଆଜ୍ଞା ମୁଁ ଗ୍ରାଜୁଏସନ୍ କରୁଛି।
ଗ୍ରାଜୁଏସନ୍ କରୁଛନ୍ତି ଆଚ୍ଛା ଆଚ୍ଛା। ଆପଣଙ୍କ ପରିବାର କିଏ କିଏ ଅଛନ୍ତି ସବୁ?
ବାପା, ମା, ନାନୀ, ବଡ଼ବାପା ଅଛନ୍ତି ବଡ଼ ମା ଅଛନ୍ତି। ଆଉ ଉଁ କାକା ମାନେ ଅଛନ୍ତି। ବାସ୍ ଏତିକି ଆଉ।
ସବୁ ଜଏଣ୍ଟ ଫ୍ୟାମିଲି।
ଆଜ୍ଞା ଜଏଣ୍ଟ୍ ଫ୍ୟାମିଲି।
ଏକାଠି ଏବେ ବି ଅଛନ୍ତି ସବୁ।
ଆଜ୍ଞା ସ ସମସ୍ତେ ଏବେ ନାହାନ୍ତି ମାନେ ଏଁ ତିନି ଭାଇ ଅଲଗା ହେଇଯାଇ ଛନ୍ତି ଆଉ ତିନି ଭାଇ ଗୋଟେ ଏଠି ଅଛନ୍ତି ମାନେ ତିନି ଭାଇ ଅଲ୍ ଅଲଗା ଗୋଟେ ଜାଗାରେ ଆଉ ତିନି ଭାଇ ଅଲଗା। ଆଉ ଗୋଟେ ଯେ
ତାଆନେ ଛଅ ଭାଇ ଆପଣଙ୍କ ବାପା ହରିକା ନାଇଁ।
ଆଜ୍ଞା ଆମ ବାପା ଆରିକା ଛଅ ଭାଇ ଆଉ ପିଉସୀ ଏକା।
ଜଣେ ପିଇସୀ।
ଆଜ୍ଞା।।
ତାନେ ତିନି ଭାଈ ଏବେ ଦାଦା ବଡଆପା ବାପା ଅଛନ୍ତି ଏକାଠି ଆଉ।
ଆଜ୍ଞା।
ଆଚ୍ଛା ଆଚ୍ଛା।
ଆପଣଙ୍କର କଣ ଭାଇ ଭଉଣୀ କେତେଜଣ ଆପଣଙ୍କ ବାପାଙ୍କର?
ବାପାଙ୍କର
ନାଇଁ ଆପଣ ମାନେ ଆପଣ କେତେ ଜଣ ଭାଇ ଭଉଣୀ ବା ବାପାଙ୍କର ଏକା ନା ଆଉ ଭାଇ ଭଉଣୀ ଅଛନ୍ତି।
ଅଛନ୍ତି ଦିଦି ମାନେ ଥିଲେ ତାଙ୍କୁ ତ ବାହା ଦିଆ ହେଇଛି ମୁଁ ଏକା।
ଓହୋ ତାହା ହେଲେ ଆପଣଙ୍କର ଦୁଇ ଦିଦି ନାଇଁ।
ଆଜ୍ଞା।
ଦି ଜଣ ଦିଦି ଆଉ ଭାଇ ଜଣେ ନା?
ଆଜ୍ଞା।
ଆଚ୍ଛା ଆଚ୍ଛା। କଣ ଖାଇଥିଲେ ଆଜି?
ଆଜି ଭାତ ହେଇଥିଲା ଡ଼ାଲି ହେଇଥିଲା ଆଉ ଆଳୁ ଭେଣ୍ଡି ଭଜା ହେଇ ହେଲା।
ଆଉ ନନଭେଜ୍ ହୁଏନ କି ହଷ୍ଟେଲ ରେ।
ଆଜି ରାତିରେ ଅଛି ରାତିରେ ପଚାରିବାକୁ ଆସିଥିଲେ ଯେ ଚିକେନ୍ ଖାଇବ ନା ସାଧା ଖାଇବ ହଁ ଚିକେନ୍ କୁହାହେଇଛି।
ଆଚ୍ଛା ଆଚ୍ଛା।
ହଁ।
ତା ଦିନ ବେଳା ଯେ ଭେଜ଼ ହେଇଥିଲା।
ଆଜ୍ଞା। ରାତିରେ ନନ୍‌ଭେଜ ହବ ଆଉ‌।
କଣ କେମିତି କଣ ପଢ଼ାପଢ଼ି ଭଲ ଚାଲିଛି?
ହଁ ଠିକ୍ ଠାକ୍ ଚାଲିଛି ଏବେ ତ ଆଉ।
ଆଉ ଆଜି ରାତିରେ ତାହଲେ କି ହବ?
ହଁ ରାତିରେ ଆଜି ତ ଯେହେତୁ ଆମେ ଅଳ୍ପ ପରିବାର। ଆଉ ଆମେ ଏବେ ସ୍ୱାମୀ ବାହାରେ ହଁ ଆମର ସିଙ୍ଗଲ ଫାମିଲ ସ୍ଵାମୀ ବାହାରେ ରହୁଛନ୍ତି, ପ୍ଲାଣ୍ଟରେ। ଆଉ ଛୁଆ ଦି ଜଣ ମୁଁ ଯେହେତୁ ଘରେ ଅଛୁ। ଆମେ ତିନଜଣ ଯେହେତୁ ଚିକେନ୍‌ ଟିକେ ଅଧିକା ଆସଥିଲା।
ଆଜ୍ଞା।
ଖାଇଛନ୍ତି ଆଉ ଚିକେନ୍‌ ବି ଅଛି। ଆଉ ତାକୁ ଟିକେ ଗରମ କରିକି ଛୁଆ ମାନେ ଖାଇଦେବେ ତା ସାଙ୍ଗରେ ଆଉ ଟିକେ ଭାତ ହେଇଯିବ ଆଉ ଟିକେ ଯାହା କରିଦେବି।
ହ
ଆଉ ସେ ଚିକେନ୍ ଅଛି ଖାଇଦେବେ ଆଉ।
ଆଜ୍ଞା। ହଁ ସେମତି ହିଁ ସିଙ୍ଗେଲ୍‌ ଫ୍ୟାମିଲିରେ ସେମତି ହିଁ ହୁଏ ଆଉ।
ହଁ ଯେହେତୁ ଆମେ ଅଳ୍ପ ପରିବାର ବହୁତୁ ଟିକେ ଚିକେନ୍‌ ଆସିଥିଲା ଛୁଆ ମାନେ ଯେହେତୁ ଆଉ ବାରଟା ଅଛି ମାନେ ହ ନାଇଁ ଆଉ ଥରେ ଖାଇବେନି ସେମାନେ ରା ତି ପାଇଁ ପୁଣି ଯାହାଲେ ବି ଖୋଜିବାକୁ ପଡିବ। ଆଉ ସେଥିପାଇଁ ଆଣି ଆସି ଏକାଥରେ କରି ଦେଇଥିଲି ଛୁଆମାନେ କଷା ଖାଇବେ ତାପରେ ଦିଟା ବେଳେ ଲଞ୍ଚ ରେ ଖାଇଥିଲେ, ତାପରେ ରାତିରେ ଖାଇବେ ଆଉ।
ହଁ ହଁ।
ଆପଣଙ୍କ ଆଡେ ଚାଷ ବାସ କେମତି ସବୁ ହେଲାଣି?
ଚାଷ ଏବେ ତ ଘର କୁ। ଯାଇନି ଆଉ ଘରକୁ ବି କଲ୍ ‌କରିନି ଜାଣିନି ଏମତି ଆଉ ଏବେ ରଥଯାତ୍ରା ବି ପଡି ପ ପହଞ୍ଚି ଆସିଲା ଣି ନାହିଁ ରଥଯାତ୍ରରେ ଛାଡିବେ କି ନାଇଁ ଯଦି ଛାଡିବେ ତାହେଲେ ତ ଘରକୁ ଯିବା ଭାବୁଛି ଆଉ।
ଘରକୁ ଫୋନ କରି ନାହାଁନ୍ତି ବାପାଙ୍କ ପାଖକୁ?
ନା ବାପା ତ ଫୋନ ଧରନ୍ତି ନାଇଁ ଯେ। ହଁ। ମା ଧରନ୍ତି ବ୍ୟସ୍ତରେ ଥାନ୍ତି ମୁଁ ବି କଲେଜ ରେ ଥାଏ ନା ବେଶୀ ସବୁବେଳେ ତ ଆଜି ବୋଧେ କଲ୍ କରିଥିଲେ ଆଜି ମୁଁ ବାହାରକୁ ମାନେ ଗାଧଉ ଥିଲି ନା କିସ ଆଉ କଲ କରିନି ମୁଁ ବି ଉଠେଇ ଥିଲି ଆଜି ରିସିଭ କରିପାରିଲିନି।
ଆଚ୍ଛା। ଆଚ୍ଛା।
ହଁ କଲ କରବେ ଆଉଥରେ ସେ ରାତିରେ ନହେଲେ।
ଆଚ୍ଛା ଆଚ୍ଛା।
ହ ହ।
ଯାହା ହଉ ତୁ ବସ ତ ରଜ ପଳେଇଲାଣି ରଜ ପରେ ପରେ ଚାଷ କାମ ତ ଆରମ୍ଭ ହେଇଯାଏ। ଆଉ ପ୍ରାୟେ ତଳି ପକେଇ ସାରିବେଣି କଣ।
ହଁ।
ସେଇଆ ତ ସବୁଆଡେ ତଳିଟା ପଡିଲାଣି ମାନେ ସିଆଡ ସବୁ ପଡିବନି ତଳି।
ହଁ।
ବର୍ଷା ତ ବହୁତ ହଇରାଣ କରୁଛି ବିଲ ତ ସବୁ ହେଇ ଯାଇଥିଲା ସବୁ ତଳା ବି କେତେ ଗଜା ମରୁଡି ହେଇଯାଇଚି।
ହଁ।
ହଁ କଣ କରିବା ଆଉ ଏମତି।
ହଁ। ଆଉ କୁଆଡେ ନୂଆ ବର୍ଷରେ ଯାଇଥିଲେ କି ନାଇଁ ପିକନିକ ଫିକନିକ କୁଆଡେ
ନୂଆବର୍ଷରେ ହଁ ଆମର ଏଠି ଭୋଜି ହୁଏ ରେମାଳା ଆମର ଗୋଟେ ଡ୍ୟାମ ବୋଲି ଅଛି।
ଆଜ୍ଞା।
ସେଠି ହୋଉଚି। ଭୋଜି ହୁଏ ଆଉ ଆମର ଫ୍ୟାମିଲି ସବୁ ବାପଘର ଭଉଣୀ ଘର ଆଉ ସେଇ ସବୁ ମା ଭାଉଜ ସବୁ ମାନେ ଆମ ଫ୍ୟାମିଲି ସବୁ ହୋଉଚି ଆମର କରନ୍ତି ପିକନିକ୍ ଗୋଟେ ଯେହେତୁ ଟ ପିକନିକ ସ୍ପଟ ଗୋଟେ ସେଥିପାଇଁ ଯାଆନ୍ତି ସେଠିକି ସବୁ ବର୍ଷ ଥରେ ଥରେ ମାନେ ଆମେ ଫୋନ୍ କରାକରି ହେଇ ତାପରେ ଆୟୋଜନ କରେ ଗାଡି ଫାଡି କରେ। ଆମେ ଯାଉ ସେଠିକି ଟିକେ ଯାହା ଆମେ ଭୋଜି ଟିକେ କରିବା ପାଇଁ ଛୁଆମାନେେ ଯେହେତୁ ଭୋଜି ଟେ କଲେ ଗୋଟେ ବର୍ଷର ଗୋଟେ ଦିନ ଖୁସି ହୁଅନ୍ତି।
ହଁ। ଆଉ ତତେ ବହୁତ କମ ଦେଖା ବି ହୁଏ ସାଙ୍ଗସାଥି ଅଛିତ। ସେ ଯାହା ପିକନିକରେ ହିଁ ଦେଖା ହୁଏ ଆଉ। ହ
ସେଇଥିପାଇଁ ସେମାନ ସବୁ ଯାଇଥିଲ ଆାନେ ସବୁ ଅବସ୍ଥା ଯାଇଥିଲ କ ତ ଏବେ ଏଟ ଛଅ ସାତ ମାସ ହେଇଗଲାଣି ଏଇ ନୂଆବର୍ଷ ପଳେଇଲାଣି ପୁଣି ଡିସେମ୍ବର ଜାନୁଆାରୀ ପୁଣି ଆସିବ ପୁଣି ଦେଖିବା କିଏ କହିପାରିବ ଆଜିର କଥା କାଲିକି ତ କହିପାରିବା ନେଇ
ହଁ।
ଆଉ ଯଦି ବଞ୍ଚି ଯି କିି ଥିବା ତାଲେ ଦେଖିବା ପୁଣି ନହେଲେ ଭୋଜି ଭାତର ଆୟୋଜନ କରିବା ଆଉ।
ହଁ।
ଆଜି ତ ଆଜି କାଲି ହଁ ବା ଆ ଆଜିକାଲି ଯୁଗ ତ ଯୋଉ ଭଳିଆ ହେଲାଣି ବଞ୍ଚିବା ତ ମଣିଷଙ୍କର କଷ୍ଟ ହେଇଗଲାଣି।
ହଁ।
ହଉ ହଉ ମୁଁ ରଖୁଚି?
ଆଜ୍ଞା ହୋଉ ତାହେଲେ ଠିକ ଅଛି। ଆଉ କେତେବେଳେ ଫ୍ରି ହେଲେ କଲ କରିବେ ଆଉ ହୋଉ।
ଆଁ ହଁ।